ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ମୁଁ ଏଠରେ ବସିଥିଲି।
କଣ ପଢ଼ି ପଢ଼ି ଚାଲିଚି ନା ଜବ୍ କରିଛ?
ହଁ ପଢ଼ା ପଢ଼ି।
ମାନେ କଲେଜ ପଢୁଛ ନା କ୍ଲାସ କରୁଛ ସ୍କୁଲ?
ଆପଣ କଣ କରୁଛନ୍ତି?
ରୋଷେଇ କରୁଛୁ ଆଉ ରୋଷେଇ କରୁଛି। ହ୍ୟାଲୋ।
ହଁ।
ଶୁଣା ଯାଉଛି ଟିକେ ମୋ ଭୟସଟା?
ହଁ ଟିକେ ସାଉଣ୍ଡ ଆସୁଛି ଅଲଗା ସାଉଣ୍ଡ।
ହଁ ସର୍ଭର ପ୍ରୋବ୍ଲେମ ଥିବ ତ? ଆଉ ଖିଆ ପିଆ ସରିଲାଣି?
ତଉ ଭଲ
ହଁ ସମସ୍ତେ ଭଲ। ମୁଁ କହିଲି ଖିଆ ପିଆ ସରିଲାଣି?
ହଁ ସକାଳେ ଯାହା ଖାଇଥିଲି ଜଳଖିଆ ହେତିକି।
ଆଚ୍ଛା। ଆଉ ତମର ସମସ୍ତେ ଘର ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଓହୋ। ଆଉ ରଜ ପାଇଁ କି କଣ ଡ୍ରେସ୍ ପତ୍ର କିଣା ସାରିଲାଣି ନା ନାଇଁ। ତମେ ତ ଖୁଆ ପିଲା ରଜ କଣ ପାଳିବ। ହଁ ତମର କଣ ରଜ।
ହଁ ରଜରେ ଗୋଟେ ଖେଳରେ ଅଛି ସେଇଟା ହବ ଆଉ।
ଓହୋ ଆଉ ଫିଲ୍ମ ଦେଖିବାକୁ ଯିବନି ରଜରେ ଯୋଉ ଫିଲ୍ମ ରିଲିଜ ହବ।
କଣ ରିଲିଜ ହବ କି?
ଫିଲ୍ମ ଆସୁନି କି କଣ ସେଟା ତ କଣ ସେଟା ତ ଗୋଟେ ଫିଲ୍ମ ମ ମନ ପଡ଼ିଲାଣିି। ହଁ ହଁ। ଆଉ ଦିନରେ କଣ ଭାତ?
ହଁ ଭାତ।
ରୋଷେଇ ଲାଣି ଘରେ ତ ରୋଷେଇ ଉଠିବ ମା ରୋଷେଇ ଉଠିବାରୁ
କଣ?
ମୁଁ କହିଲି ଘରେ ତମ ମା ରୋଷେଇ ବୋଧେ କରୁଥିବେ ନା ମ୍ୟାରେଜ କରିସାରିଛ?
ନାହିଁ ନାହିଁ ମୋତେ ଉଣେଇଶ ବର୍ଷ ଏଇ କୋଡ଼ିଏ ବର୍ଷ।
ଓହୋ ପଢୁଛ ତାହେଲେ ନାଇଁ। ଜବ୍ ଫବ୍ କଣ କରୁନ।
ନାହିଁ ଚାଲିଯିବଟା।
ଓହୋ କଣ ପଢୁଚ?
ଡିପ୍ଲୋମା ସରିଲା ଏବେ ଏବେ ବି ଟେକ୍ କରିବି।
ଓ ହୋ। ହଁ ପଢାରେ ମନ ଦିଅ ଆଜିକାଲିକା ପୁଅ ପିଲା ଆଉ କଣ ପଢଉଛନ୍ତି। ଆଉ ତମ ଦେହ ଭଲ ଅଛି?
ହଁ ହଁ। ଆପଣଙ୍କୁ କେତେ ବର୍ଷ ହେବ?
ମୁଁ ମ୍ୟାରେଜ କରିସାରିଛି। ମ୍ୟାରେଜ କରିସାରିଛି ମୋର ପୁଅଟି ଅଛି ଅଢେଇ ବର୍ଷ। ତମଠୁ ତ ଆମେ ବହୁତ ସାନ।
ହଁ।
ତୁମେ ଆମର ତ ସାନ ଭାଇ ଭଳିଆ ଆଉ କଣ।
କେତେ ବର୍ଷ ଆପଣଙ୍କୁ ଯାହାହେଲେ ପଚିଶ ତିରିଶ।
ମତେ ମତେ ଅଠେଇଶି। ଆଉ ତମେ ତ ଆମ ସାନ ଭାଇ ଭଳିଆ ଆଉ କଣ। ଆଉ ଏମିତି କଣ ଘରେ ବସିଛ ନା ତାଙ୍କ ସାଥିରେ ବୁଲାବୁଲି କରିବାକୁ ଯାଅ।
ଘରେ ଘରେ ଘରେ ବସିଛି।
ଓହୋ। ସାଙ୍ଗସାଥି ବୁଲାବୁଲି କରିବାକୁ ଯାଇନ।
ଯାଇଥିଲି ଯେ ଆସିଲି ଦଶଟା ଟାଇମ୍ ବେଳୁ।
ଅହ। ପଢୁଛ କେତେବେଳେ?
ପଢୁଛି ରାତିରେ ଏଇ ନୂଆଁ ବନ୍ଦ ଅଛି ଏଇନେ ପଢୁନି ଆଉ।
ଆଜ୍ଞା ତ ଛୁଟି ଥିବ।
ହଁ।
ହଁ। ହଉ ଭଲ ପଢାରେ ମନ ଦିଅ। ଏଠିକି ଆସି ଦେ। ଆଉ ତମ ଆଡେ ଗରମ କେମିତି କଣ ପୁଣି?
ଗରମ ହଉ ହଁ ମାନେ ଡେଲି ବର୍ଷା ଉଠଉଚି ବର୍ଷା ହୋଉନି।
ଆ କାଲି ହେଇନି ବର୍ଷା?
କେଭେ ହେ ନାହିଁ।
ହଁ ହଁ। ହଁ ଆମ ଆଡେ କାଲି ବର୍ଷା ବର୍ଷା ଘଡଘଡି ଜୋରେ ହେଇଛି। ହୁଁ ବର୍ଷା ଘଡଘଡି ଜୋରେ ହେଇଛି ଆମ ଆଡେ କାଲି। ତମ ଆଡେ ପ୍ରବଳ ଗରମ ହଉଥିବ ନାଇଁ? ସବୁଆଡେ ତ ଗରମ ହଉଛି କିନ୍ତୁ ବର୍ଷା ଟୋଟାଲ ହଉନି।
ଆଗ ଅପେକ୍ଷା ଗରମ ଟିକିଏ କମିଛି।
ହଁ ମନକୁ କମି ଯାଉଛି ମନକୁ କମି ଯାଉଛି।
ନାହିଁ ମ ପାଣିପାଗ ଅନୁଯାୟୀ।
ଅହ। ଅହ। ଆଜି ପାଗ କେମିତି ହେଇଛି ଖରା ହଉଛି ନା ନାଇଁ।
ନା ନା ଖରା ଆଜି ନାହିଁ ଟୋଟାଲେ।
ଆମ ଆଡେ କିନ୍ତୁ ଖରା ହଉଛି କାଲି ବର୍ଷା ହେଇଥିଲା ଜୋରେ ଆଜି ବି ଖରା ହେଇଛି। ଏସି ଲଗେଇଚ ନା ନାଇଁ?
ଏସି ଲାଗିଛି।
ହଁ ସେ ଶୋଇଲା ସମୟ ଟା ଯାହା ଟେ ଥଣ୍ଡା ଲାଗୁଥିବ ନା ଆଉ। ତା ଉପରେ ତ ବାହାରକୁ ବାହାରିବାକୁ ପଡୁଛି। ହଁ। ଆଉ କଣ କୁହ କଣ ସ୍କୁଲ ଲାଇଫରେ ମାନେ ସ୍କୁଲୁ ଲାଇଫ ରେ କେମିତି ଭଲ ଚାଲିଥିଲା ନା ଏବେ ଭଲ ଲାଗୁଛି?
ମତେ ସ୍କୁଲ ଲାଇଫ ଟା ଭଲ ଲାଗେ ଏବେ ତ ଭାରି ଟେନସନ୍।
ହଁ ହଁ ହଁ ଯାହା କହିଲ। ଜମା ମ୍ୟାରେଜ୍‌ କରିବନି ହେଲା। ମ୍ୟାରେଜ୍‌ କଲେ ଆହୁରି ଦି ଗୁଣା ଟେନ୍‌ସନ୍‌। ହୁଁ। ସ୍କୁଲ ଲାଇଫ ଟା କିନ୍ତୁ ଭଲ ଚାଲେ।
ହଁ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଆ ରୋଷେଇ କରୁଛନ୍ତି ବାହାରେ ମୁଁ ଘରେ ବସିଛି।
ହଁ ହଁ। କଣ କହିଲ?
ମୁଁ କହିଲି ମୋ ଭଉଣୀ ହେରିକା ଭୋଜି କରୁଛନ୍ତି।
ଓହୋ, ଭୋଜି କରୁଚନ୍ତି?
ହଁ।
ଓହୋ, ଏଇ ଖରାରେ ଭୋଜି?
ଗୋଟେ ଆମ ଘର ସାଇଟ୍ ରେ ଆମ୍ବ ଗଛଟେ ଅଛି, ସେଇଟି କରୁଛନ୍ତି ସବୁ ଛୁଆ ମାନେ।
ଅହୋ କଣ ଆଜି ଭୋଜି? ଆଜି ତ ସୋମବାରେ, କଣ ଆଇଁଷ ଫାଇଁଷ କରୁଚନ୍ତି ନା କଣ?
ନା ଭେଜ୍ କରୁଚନ୍ତି ସାଧା।
କଣ କହିଲ?
କହିଲି ଭେଜ୍।
ଅହୋ, ଭେଜ୍, ହେ ହେ, ଏ ସମୟରେ କଣ ଅଦିନରେ କଣ ଭୋଜି?
ଦିନରେ ସେମାନେ ଛୁଆ
ହା ହା ହା, ଭଉଣୀ କୋଉ କୋଉ କ୍ଲାସ୍ ପଢୁଚନ୍ତି?
ସିଏ ନବମ କ୍ଲାସ୍।
ଅହୋ। ଛୁଆ ଛୁଆ ଭିତରେ ଫି ଫିଷ୍ଟି କରୁଛନ୍ତି ଆଉ। ତମେ ବୋ ଧେ ମାଗଣା ଖାଇବାକୁ ପଳେଇବ, ନା ନାଇଁ ତମକୁ ଆଲାଉ ନାହିଁ? ହେ ହେ ହେ।
ଆମକୁ ଆଲାଉ ନାହିଁ।
ହେ ହେ ହେ କଣ ପୁଣି ଭୋଜି କରୁଚନ୍ତି?
ସେମାନେ କଣ ଛତୁ କି ପନିର ଏମିତି କଣ କରୁଚନ୍ତି ଆଉ, ଫିଙ୍ଗର୍ ଚିପ୍ସ?
ଅ ହୋ, ହଁ ହଁ। ହେ ହେ ହେ, ହଉ ଭଲ। ଆଉ ତମର କଣ, ରୋଷେଇ କଣ?
ଆମର କଣ କେଜାଣି ଚାଲିଚି, ମୁଁ ବି ଜାଣିନି।
ଓହୋ, ରାତିରେ କଣ ରୁଟି ଖାଅ ନା ଭାତ?
ରାତିରେ ରୁଟି, କେତେବେଳେ ଭାତ।
ଏ ଡାକୁଚି। ଅ ହ ଯେତେବେଳେ ଯାହା ଖାଇଲେ ଚଳିବ। ଅ ପତଳା ତ ଅଛ, ଯାହା ଖାଇଲେ ବି ଚଳିବ ଆଉ କୋଉ ମୋଟା ହେଇଯାଉଚ? ହୁଁ ଆଉ କଆଡେ? ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନ?
ଯିବୁ ଏବେ ଯଉ ରଥଯାତ୍ରା କୁ ପୁରୀ। ଗୋଟେ କ୍ୟାମ୍ପ୍ ଟେ ପଡିବ ଯେ, ହେଇ କ୍ୟାମ୍ପ୍ ରେ ଯିବୁ ଆମେ ଆଉ।
ଅ ହ। ୱା ରଥଯାତ୍ରା?
ହଁ।
ଫ୍ରିରେ କେମିତି ପୁଣି କଣ?
ଫ୍ରିରେ ଜଣେ ମୋ ସାଙ୍ଗ ଜଣେ ମେଡିକାଲ ସିଏ ଅଛନ୍ତି ଯେ। ତାଙ୍କର କ୍ୟାପ ପଡ଼ିବ ତାଙ୍କ ଥ୍ରୋରୁ ଆମେ ପଳେଇବା ଆଉ।
ଅ ହ ହ ଯୋଉ ପୁରୀ ଯିବ ତ।
ହଁ
ପୁରୀ ତ ପ୍ରବଳ ଭିଡ ହେଇଥିବ ସେ ସେଇ ସମୟରେ
ଭିଡ଼
ହଁ ହଁ ଭାରି ଭିଡ଼ ହଉଥିବ। ପଛରେ ଯାଆନ୍ତିନି କି ଏ ରଥ ଛୁଇଁବା ପାଇଁ କି। ହଉ ରଖୁଛି ଆଁ କେତେବେଳେ କଥା ହବା ଆଉ।
ଓହୋ